ହାଲୋ।
ହଁ ଶୁବାଯାଉଛି ମୋ ଭଏସ୍?
ଆଜ୍ଞା, ହାଲୋ।
କହିଲି ଶୁଭା ଯାଉଛି ମଁ ଭଏସ୍?
ହଁ, ହଁ ହଁ।
କଣ କରୁଛନ୍ତି?
ବସଚୁ ଆଉ।
ଆଚ୍ଛା ଆଚଛା। କଣ ଖାଇଥିଲେ?
ଆଜି ଭାତ ପନିର ପନିର ତରକାରୀ। ଆଉ ଡାଲି।
ଆଛା ଆଛା ଆଉ? କଣ ଦେହ ପା ସବୁ ଭଲ ଅଛି?
ମା ଭଲ ଅଛି ସବୁ।
ଆଛା ଆଛା ଆଣ୍ଠୁ ଗଣ୍ଠି ଦରଜ ବର୍ଜ କିଛି ନାଇଁ କମି ଯାଇଛି।
ଗୋଡ଼ ବିନ୍ଧୁଛି।
ଏକ୍ସରସାଇଜ କଣ ଟେ କରୁଥିଲେ କରୁନାହାନ୍ତି କି ଆଉ?
ହଁ ଘସୁଥିଲି ଗୋଟେ ମଇଲ ଯେ ଆ କମିଲାନି କମି ଯାଇଥିଲା ପୁଣି ଆହୁରି ହଉଛି।
ଆଚ୍ଛା ଆଚ୍ଛା। ଆଉ, ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ଆଜି ମୋର ଗୋଟେ ଗେହ୍ଲି ନାତୁଣ ଗେହ୍ଲି ନାତୁଣୀ ମୋର ଗୋଟେ ଆଜି ଆସିବାର ଅଛି।
ଆଚ୍ଛା ଆଚ୍ଛା କେତେ ବୟସର?
ଆଉ ମୋ ଗେହ୍ଲି ନାତୁଣୀ ଦି ବରସ ର।
ଓଁ ହୋ ହୋ ନା କଣ?
ହ ତା ନା ଅଂଶିକା।
ହଂଶିକା ସେ କଣ ଖାଉଛନ୍ତି, ଦି ବର୍ଷର ଛୁଆ ଦେଢ ବର୍ସ
ସିଏ ସକାଳ ଖାଉଛନ୍ତି ବି କୁଟୁ ଛାତୁଆ। ଆଉ ଖରା ବେଳେ ଖାଉଛନ୍ତି ବି ଗାଜର ଅମୃତଭଣ୍ଡା ଡାଲି ପାଣି ତାକୁ ଚକଟାକି ଦିଆ ହଉଛି।
ସିଜା ହେଉକି
ଯା ହେଇ ସିଯାଇକି ଚକଟା ହେକି ଦିଆ ହଉଛି।
ହଁ।
ଆଉ ରାତିରେ ସରେଲକସ୍ ଖାଉଛନ୍ତି।
ସେରିଲାକ୍ସ
ହଁ ସେରିଲକ୍ସ।
ଛୁଆ ଜନ୍ମ ହେବା ପରଠୁ ଅ କୋଉ କୋଉ ମାସରେ କଣ ସବୁ କଣ ସବୁ ଖାଇବା ଜରୁରୀ ଗୋଟେ ଛୋଟ ଛୁଆ ସେ ବିଷୟରେ କିଛି କହିପାରିବ?
ଜନ୍ମ ହେଲେ ପୋଇ ପତ୍ର ଖାଇବେନି।
ନାଇଁ ନାଇଁ ସେ ଛୁଆ ଯୋଉ ଛୋଟ ଛୁଆଟା ଜନ୍ମ ହେଇଥିବ ସିଏ କଣ ମାନେ ଜନ୍ମ ପରେ ମାସ ଭିତରେ କଣ ଖାଇବେ ମାସରୁ ଦି ମାସ ହେଲେ କଣ ଖାଇବେ
ନା ସେ ନିହାତି ନାଇଁ ନାଇଁ ସେ ନିହାତି ମା କ୍ଷୀର ଜରୁରୀ ଛଅ ମାସ ଖାଇବ।
ଛଅ ମାସ ପର୍ଯ୍ୟନ୍ତ ଆଉ ଅନ୍ୟ କିଛି ଖାଇବନି।
ନାଇଁ ଛଅ ମାସ ପରେ ଉ ଛତୁଆ ଦିଅ ଲାକ୍ଟଜିନ ଦିଅ। ଆମ ଅମୁଲ ଦିଅ କି ସେରଲାକ୍ସ ଦିଅ ଯାହା ଦିଅ। ଛଅ ମାସ ପରେ ସିଝା ପରିବା ଦିଅ। କିନ୍ତୁ ମାଆ କ୍ଷୀର ଜରୁରୀଛଅ ମାସ ଖାଇବା।
ଏଇ ଯୋଉ ସିଝା ହେରିକା ଖାଆନ୍ତି ନା କେତେ ମାସେ ଯାଙ୍କେ କି କେତେ ବର୍ଷ ଯାକେ ଖାଆନ୍ତି।
ହଁ ବର୍ଷେ ଦି ବର୍ଷ ଯାକେ ଖା ବର୍ଷକ ଯାକେ ସିଝା ପରିବା ଦବ। ବର୍ଷକୁ ହଁ ବର୍ଷ ବର୍ଷରୁ ଏକ ମାସ ହେଇଗଲେ ଭାତ ଡାଲି ସବୁ ଜିନିଷ ଟିକେ ଟିକେ ସବୁଥିରୁ ଟିକେ ଟିକେ ଖାଇବାକୁ ଦବ।
ଛୁଆ ନନଭେଜ୍‌ କେତେ ବର୍ଷରୁ ଖାଇବା ଜରୁରୀ କି ନାଇଁ ନନ୍‌ଭେଜ ନ ଖାଇବା ଜରୁରୀ କଣ ସେ ବିଷୟରେ କହିବେ
ନାଇ ବର୍ଷ ପୁରୀ ଗଲେ ଖାଇବ ନନ୍‌ଭେଜ।
ଖାଇପାରିବେ।
ହଁ ବର୍ଷ ପୁରୀ ଗଲେ ମାନସିକ ଯଦି ଗୋଟେ ଗୋଟେ ପିଲାଙ୍କର ମାନସିକ ଅଛି। ମାନସି ମାନସିକ ଅଛି ସିଏ ଖାଇବେନି ଯେଉଁ ପିଲାଙ୍କର ନାହିଁ ସିଏ ଖାଇବେନି ସେମ୍ ତେ ଖାଇବେ ଗୋଟେ ଆମ ଓଡିଆର ଗୋଟେ ପରମ୍ପରା ଅଛି ଆଉ।
ଆଚ୍ଛା ଆଚ୍ଛା।
ହୁଁ।
ହୁଁ ତମ ଆଇଁଷରେ ସେ କଣ ଖାଇପାରିବେ।
ଆଇଁଷରେ ସିଏ ଚିକେନ ଟିକେ ଯଦି ଖାଇପାରିବେ ଛୋଟ ପିଲା ତ ମାଛର କଣ୍ଟା କାଢି ଖାଇ ପାରିବେନି। ଚିକେନ ଟିକେ ଚିକେନ ଟିକେ ଯଦି ଖାଇବ ଖାଇବ। କି ମଟନ୍ ଟିକେ ଖାଇବ ଆଁ ହଁ ଅଣ୍ଡା ତ ଜରୁରି।
ହାଲୋ। ଅଣ୍ଡା ଖାଇପାରିବ।
ହଁ ଅଣ୍ଡା ଖାଇପାରିବେ।
ଆଚ୍ଛା ଆଛା ଆଉ କଣ କଣ ସବୁ ଖାଇପାରିବେ।
ଆଉ ଡାଲି ଖାଇବେ ତ ଆଉ ଭାତ ନରମ କରିକି ଭାତ
କେତେ ମାସରେ ଛୁଆ ଚାଲିବ ସିଖ୍ ମାନେ ଚାଲନ୍ତି କି ଗୁରୁଣ୍ଡନ୍ତି।
ଛ ଛଅ ମାସରେ ଛଅ ମାସରେ ତ ଛୁଆ ପେଟେଇବେ ତିନି ମାସରେ ପେଟେଇବେ ଛଅ ମାସରେ ବସ ସିବେ ଆଉ ଦଶ ମାସରେ ହେଲ୍‌ତେ ଯୋଉ ଛୁ ତର ଥିବ ଟିକେ ହେଲ୍‌ତେ ଖାଇବା ଭଲ ଥିବ ସେ ଦଶ ମାସରେ ଚାଲିବ।
ହୁଁ ହୁଁ ହୁଁ।
ଆଉ ବର୍ଷ ପୁରିଲେ ତ ଦଉଡିବ।
ହଁ ବର୍ଷ ହେଲା ବେଳେକୁ ଚାଲିବେ।
ହଁ ଫ୍ରିରେ ଚାଲିବ।
ଆଉ କଥା କୁହନ୍ତି କେତେ ମାସର
କଥା କୁହନ୍ତି ବର୍ଷେ ପୁରୀ ଗଲେ କଥା କହିବେ ଆଉ।
ହୁଁ ଆଚ୍ଛା।
ହୁଁ। ହୁଁ।
ଗୋଟେ ବର୍ଷ ହେଲା ପରେ କଥା କହିବେ।
ହଁ।
ଆଚ୍ଛା ହଁ ହଁ। ଆଉ ଆଉ କଣ ସବୁ ହାଲଚାଲ ସବୁ କୁହନ୍ତୁ।
ଆ କଣ ଛୋଟ ପିଲା ତ ସେତେବେଳେ ଲଗଉଥିଲେ ହଳଦୀ ଲଗାନ୍ତି ଏବେ ତ ଆଉ ହଳଦୀ ନାହିଁ ଡାକ୍ତର ମନା କରୁଛି ଆଉ ହଳଦୀ ଲଗେଇବା ପାଇଁ ମନା କରୁଛି।
ହୁଁ ହୁଁ।
ଛୋଟ ପିଲା ସେତେ ବେଳେ ହଳଦୀ ତେଲ ଘଷିକିନି ଲଗ ଲଗାନ୍ତି ଏବେ ତ ଡାକ୍ତର ତେଲ ଦେଇ ଦଉଛନ୍ତି ଲଗଉଛନ୍ତି ପିଲାମାନେ ଆଉ ସେତେ ବେଳେ ସବୁଦିନି ସକାଳୁ ପିଲାମାନେ ଗାଧେଇବେ ଡାକ୍ତର ମନା କରୁଛନ୍ତି ଗାଧେଇବା ପାଇଁ। ଆ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ।
ହଁ ଶୁଭୁଛି?
ହଁ।
ହୁଁ ଟିକେ ରୁହନ୍ତୁ। ହଉ ହଉ ମୁଁ ପରେ ଫୋନ କରୁଚି ଆପଣଙ୍କୁ। ଆପଣଙ୍କ ବରି।
ଆଜ୍ଞା ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହାଲୋ। ହାଲୋ ହାଲୋ ହଁ ହାଲୋ।
ହ୍ୟାଲୋ ହଁ ସୁଭ ହଁ କୁହନ୍ତୁ।
ହଁ
ଆଉ କଣ କଣ ଛୁଆ ମାନେ ସବୁ ଆକ୍ଟିଭିଟି କରିବା ଦରକାରେ। କେଉଁ ପ୍ରକାର ଛୁଆମାନଙ୍କୁ କେମିତି କଣ ମାନେ ଶିଖେଇବା ଦରକାର କେମିତି ସେ ଜଲଦି କଥା କହିବେ କେମିତି ଲୋକ ବଡ ଲୋକ ସମ୍ମାନ ଦେବେ କଣ ସେ ବିଷୟରେ ଛୋକ ନା ଛୋଟ ଛୁଆଙ୍କୁ
ଛୋଟ ହଁ ହଁ। ଛୋଟ ପିଲାଙ୍କୁ ଯେତେ ମୁହଁ ହେଲେଇକି କଥାବାର୍ତ୍ତା କରିବ ହୁଁ ସମସ୍ତ ସେ ମିଶିକି ଜଣେ ଜଣେ ଆସିକି ମିଶିକି ସମସ୍ତେ ମୁଁ ହଲେଇକି କଥାବାର୍ତ୍ତା କରିବ ତାହଲେ ସେ ଠିକ୍ସେ କଥା ଜଲ୍ଦି ଶିଖିବେ।
ହୁଁ ହୁଁ
ତାଙ୍କୁ ବସା ଶିଖେଇବ ବସେଇବ ତଳେ। ଆ ହାତ ଧରିକି ଚାଲି ଶିଖେଇବ।
ଆଚ୍ଛା ଆଚ୍ଛା
ଚାଲିିବେ ଆଉ ଏମିତି। ଏଇୟା ସବୁ ଅଛି ଆଉ।
ହୁଁ ହୁଁ ହୁଁ ଛୋଟ ଛୁଆଙ୍କ ଆଗରେ କଣ କେମିତି କଥା ହେଲେ ସେ ଶିଖିବେ ମାନେ ଛୋଟ ଛୁଆ
ହଁ ଛୋଟ ଛୁଆଙ୍କ ପା ଯେତିକି ତାଙ୍କ ଆଗରେ କଥା ହାତ ହଲେଇଲି କହିବେ ଶିଖିବେ। ହଁ ହଁ ହଁ ହଁ। ହୁଁ, ଆଉ ଏ ଝୁଅ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହଁ।